ହଁ।
କାହିଁ ମୁଁ ଏପଟୁ ଲଗେଇ ପାରିଲି ଜାଣିପାରିଲି।
କଣ ବା?
ଆଜ୍ଞା।
ଏବେ ଆ ଯୋଉ ଗୋଟେ ଗୋଟେ ହଉନି କଲ।
ହଁ ହଁ।
ଆପଣଙ୍କର କେତେ ମିନିଟ୍ କେ ହେଇଚି କି କେତେ ସେକେଣ୍ଡ ହେଇଚି କେତେ ମିନିଟ୍ କେତେ ସେକେଣ୍ଡ ହେଇଚିକି?
ନାଇଁ ନାଇଁ ଏପଟ ଯ ଆପଣ ଲୋକ ନହାନ୍ତି କି ଆମ କତିିକି ମୁଁ ମୁଁ ଆଉ ମୁଁ ଯଉ ଆଉ ଆଉ କାହାକୁ ଲଗେଇମି ସେଇଟା ମୁଁ ଜାଣିପାରୁନି।
ଆପଣଙ୍କୁ ଯିଏ ଗ୍ରୁପ ରେ ରଖିଥିବ ସିଏ ସିଏ ହିଁ ତାଙ୍କୁ ହିଁ ପଚାରିବ ସିଏ ହିଁ କହିପାରିବେ। କେମିତି ହବ କି ନହବ।
ଓଁ ସେଇଟା ସେଇଟା ଜାଣିପାରୁନି ପ ସାରିବି ଗପରେ। କିମିତି କଣ ପଚାରିବା ପଡିବ।
ଆପଣ କୋଉଠୁ ଆପଣ କୋଉଠୁ କହୁଥିଲେ କି?
ମୁଁ ମୋ ଭଦ୍ରକ।
ହୁଁ କୋଉ ଜାଗା?
ଭଦ୍ରକ।
ହ
କ କପର ଭଦ୍ରକ।
ହଁ ହଁ ହଁ ହଁ ହଉ ହଉ। ଆପଣ କା ଆଡେ ବସି ମୁଁ କହୁ ମୁଁ କହୁଚି ଢେଙ୍କାନାଳ।
ହଁ ଏବେ ଫୋନ କରିଥିଲୁ ବା କଥା ହଉଥିଲେ ଆମେ।
ନା ନା ମୁଁ ଜାଣିନି ଆପଣ ପୁଣି ଢେଙ୍କାନାଳରୁ କିଏ କିଏ କରୁଥିବେ କଲ ପୁଣି ଆମେ ଜାଣିଚେ କି। ଆପଣ ଆଉ କାହା ସହିତ କଥା ହଉଥିବେ।
ଓ ହଁ ହଁ। ଅ ଖାଇସାରିଲାଣି?
ହଁ ହଁ ଖାଇସାରିଲୁଣି।
କଣ ବେଶାଲ?
ଆମର ହେଇଥିଲା ଖଟା ଡାଲମା ଭାତ ଆଜି ଅରୁଆ ପରା ଶନିବାରେ।
ହଁ।
ଆମେ ଶନି ଦେବଙ୍କର ଭକ୍ତ ତ। ହନୁମାନ ହନୁମାନ। ଆମର ହନୁମାନ ପୂଜା ଟିକେ ହଉଚି ତ ସେଇଥିପାଇଁ ଆମେ ଟିକେ ଅରୁଆ ଖାଉଚୁ ଆଉ।
ହୁଁ ହଁ ଘରେ ବି ବୋଉ ମା ଅରୁଆ ଖାଆନ୍ତି ଶନିବାରେ।
ହଁ ହଁ ହଁ ହଁ।
ହୁଁ ଭୋରେ ଶନିବାର ଆଉ ଗୁରୁବାର ଗୁରୁବାରେ। ହଁ ଅରୁଆ ଖାଆନ୍ତି।
ଆପଣ କଣ କରୁଚନ୍ତି ଏବେ? ପଢୁଚନ୍ତି ପଢୁଚନ୍ତି? କୋଉଚି କୋଉ ଯାଏ ପଡିିଚନ୍ତି।
ହ ହ ଟୁଏେଲ୍।
ଓଁ ମାନେ ପ୍ଲସ୍ ଟୁ ସେକେଣ୍ଡ ଇୟର ପଢିଚନ୍ତି?
ହାଲୋ।
କହିଲି ପ୍ଲ ଟୁ ସେକେଣ୍ଡ ଇୟର ପଢିଚନ୍ତି।
ଆଜ୍ଞା ଆଜ୍ଞା।
ତାପରେ କଣ କରିଲେ?
ଆଜ୍ଞା।
ତାପରେ କଣ କରିଚନ୍ତି ପ୍ଲସ ଟୁ ପରେ?
ତାଆପରେ ପଳେଇଆଇଲି ଆଉ ବାହାରୁକୁ ଆସିକି କମ୍ପାନୀରେ ଜବ୍ କରିଚି ଆଉ।
ଆଉ ପ୍ଲସ୍ ଥ୍ରୀ କଁ ପାଇଁ କଲେନି?
କଣ
ଘର ର ଅସୁବିଧା ଲାଗିଛି?
ହଁ ଘରେ ପଇସା ପତର ସେଇଥିପାଇଁ ପଳେଇ ଆଇଚି ଆଉ।
ଓହୋ କୋଉଠି ଅଛନ୍ତି ଏ ବର୍ତ୍ତମାନ? ହଁ ବାଙ୍ଗଲୋରରେ ହଁ ବାଙ୍ଗଲୋରରେ ବି ଆମ ଭାଇମାନେ ବି ଅଛନ୍ତି। ଅନଲାଇନ୍ କାମ କରୁଚନ୍ତି।
ହଁ ଡେଲିଭରି କରୁଥିଲି।
ହଁ ଆମର ବି ଭାଇ ଜଣେ ଅନଲାଇନ ଡେଲିଭରି କରୁଚନ୍ତି।
ହଁ। ସେ କୋଉ ଜାଗା ରହୁଚନ୍ତି କି?
ସେ କୋଉ ଜାଗାରେ ରହୁଚନ୍ତି ମୁଁ ଜାଣିନି ମୁଁ ଫୋନ କ ମୁଁ ଯଦି ଭାଇଙ୍କୁ ଫୋନ କଲେ ସେ କେଇବେ ମୁଁ କଇବି।
ହଁ ମୁଁ ବେଙ୍ଗଲୋରରେ ଆସିଚି ଏବେ ନୂଆ ନୂଆ ଆସିଚି ତ।
ଅହ ହ ଠିକ ଅଛି ଠିକ ଅଛି ଆଉ ହଁ ହଁ ସବୁ ଭଲ।
ହଁ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ବାପା ବୋଉ ମୁଁ ଭାଇ। ଭାଉଜ ଆଉ ପୁଅ।
ଅ ଆପଣଙ୍କ ପୁଅ କୋଉ କ୍ଳାସ ପଢୁଚି?
ଏବେ ସିଏ ପାଞ୍ଚ ବର୍ଷର ହେଇଚି।
ହ ତାହାଲେ।
ଅଙ୍ଗନବାଡି ଯାଉ ଅଙ୍ଗ-ଅଙ୍ଗ-ଅ-ଅଙ୍ଗନବାଡି ଯାଉଥିଲା ଏବେ ବି ସ୍କୁଲ ରେ ନାଁ ଲେଖା ହେଇଚି ଆଉ।
ଅଙ୍ଗନାବାଡିରେ ନା ଲେଖଉ ଲେଖ୍ ପଢୁଚନ୍ତି?
ହଁ ଯାଉଥିଲା ଏବେ ଏବେ ଛାଡିଦେଇଛି ଅଙ୍ଗନାବାଡି। ସ୍କୁଲ ରେ ଏବେ ହୁଁ ଯାଉଚି ଆଉ।
ଉଁ ହୁଁ ଆଉ ଆପଣଙ୍କ ମା ବାପା ଅଛନ୍ତି?
ହଁ।
ହୁଁ ଭାଉଜ ଘରେ ଅଛନ୍ତି?
ହଁ ଭାଉଜ ଘରେ।
ଭାଉଜ କଣ ଜବ୍ ଫବ କରୁଚନ୍ତି ନା ହାଉସୱାଇଫ୍?
ନାଇଁ ସେ ଜବ ଫବ୍ କିଛି କରୁନି ଘରେ ରହୁଚନ୍ତି ରୋଷେଇ ବାସ କରୁଚନ୍ତି ଆଉ କଣ। କଣ ଜବ୍ କରିବେ ଆମେ ତ ଦି ଭାଇ କମେଇଲୁ ଆଉ କଣ ଜବ୍ କରିବ ସିଏ?
ସେ ଆପଣଙ୍କ ବଡ଼ ଭାଇ କୋଉଠି ଅଛନ୍ତି?
ସାଙ୍ଗରେ ଅଛି।
କୋଉଠି?
ସାଙ୍ଗରେ ଅଛୁ ବେଙ୍ଗଲୋରରେ।
ଅ ହଁ। ତାହେଲେ ଆଉ ଘରର ଯେତେ ଯୋଉ ସୁବିଧା ଅସୁବିଧା ସବୁ କିଏ ଆଣାଆଣି କରୁଛି ବାପା।
ବା ହଁ ବାପା ଅଛନ୍ତି ବାପା ବାପା ସବୁ ନେଇକି ଯିବା ଆସିବା ମାଆ ଙ୍କୁ ଆଉ
ହୁ ମାର୍କେଟ ଉପରେ ଘର କି ଆପଣଙ୍କର?
ହଁ ମାର୍କେଟ ଉପରେ।
ତାଲେ ସୁବିଧା ଆଉ
ହୁଁ ହଁ କେତେବେଳେ ବୋଉ କେତେ କେତେ କେତେବେଳେ ବୋଉ ଯାଇକି ନେଇ ଆସନ୍ତି ପରିବାପତ୍ର ଆ ଚାଷ ବାସ ହେଲା। ବୋଉ କେତେଳେ ପଳେଇ ଆସନ୍ତି ପରିବାପତ୍ର ନେଇକି ପଳେଇଆସନ୍ତି।
ଆପଣ ଅ ହ ହ ଆ ଆଉ ପ୍ଲସ ଥ୍ରୀ କଣ ପାଇଁ କଲେଣି ଯେ?
ପ୍ଲସ ଥ୍ରିି କଲିନି ଆଉ ପଳେଇ ଆସିଲି ଆଉ ଭଲ ଲାଗିଲନି ନା ପାଠ ପଢିବାକୁ ଇଚ୍ଛା ହେଲାଣି।
ହୁଁ ପାଠ ପଢିବାକୁ ଇଚ୍ଛା ହେଲାନି। ଆଜିକାଲି ଛୁଆମାନେ ପାଠ ପଢିବାକୁ କହୁଛନ୍ତି, ଆମେ ପାଠ ପଢିବୁ ଆପଣ କହୁଛନ୍ତି ପାଠ ପଢିବାକୁ ଇଚ୍ଛା ନାହିଁ?
ଉ ହୁଁ ତାଟା ପଡଥା ପଳିଆ ଆ ହଁ ଭାବୁଥିଲି ଆଇଟି ଆଇ କରିକି ପଳେଇ ଆସିଥାନ୍ତି।
ଆଇ ଟି ଆଇ ଆପଣ କଣ ଆପଣ କଣ ଇଲେକ୍ଟ୍ରିସିଆନରେ ଯାଇଛନ୍ତି କି? ଇଲେ ଇଲେକ୍ଟ୍ରିକାଲ ଅ ହ ଆଇଟି ଆଇ କରିକି ଇଲେକ୍ଟ୍ରିକାଲରେ ଗଲେଣି ଭଲ ହୋଇଥାନ୍ତା ନହେଲେ ଡିପ୍ଲୋମା କରିକି ଇଲେକ୍ଟ୍ରିକାଲରେ ଗଲେଣି
ଏବେ ଟାଇମ ଅଛି ବହୁତ ଟାଇମ ଅଛି ଆଉ ଏ ବ ଛ ଛ ଛଅ ମାସ ଆଉ କ ଦି ତିନି ମାସ କଦେଇ ଚାରି ମାସ ଦୁର୍ଗା ପୂଜା ପରେ ପଳେଇବି ନା ଆଉ ଘରୁ ତାପରେ ପଡା ପୋଡି ଷ୍ଟାଣ୍ଡ କରୁଥିଲି ଆଉ
କୋଉଠି କରିବେ ଡିପ୍ଲୋମା?
ଦେଖେ ସେ ଭଦ୍ରକର ଅଛି ଭଦ୍ରକ କରିବା ନହେଲେ ଭୁବନେଶ୍ଵର
ହୁଁ ହୁଁ ଆଉ କଣ
କୋଉଠୁ ଦେଖିବା କୋଉଠି କଣ କୋଉଠି କଣ କରିବା ଭଲ ଜାଗା ଦେଖିବା ଗୋଠୁ କରିବାକୁ ପଡିବ
ନହେଲେ ଢେଙ୍କାନାଳ ସିନିୟର ଜିରି କରୁନାହାନ୍ତି
କ
ଢେଙ୍କାନାଲ ସିନିର ଜିରିରେ କହୁନାହାନ୍ତି
ଢେଙ୍କାନାଳ ରେ ଦେଖିବା କୋ ହ କରମ ଫରମ ପକେଇଲେ ଜଣା ପଡିବ କୋଉ କୋଉ
ଆମ ଘର ଢେଙ୍କାନାଳ ପୋରା ଟାଉନ ରେ
ଆଜ୍ଞା
ହୁଁ
ହୁଁ ଫରମ ପକେଇବା ପଡିବ ଫରମ ପକେଇ ଦେଖ ହଁ ଯାଜପୁର ରୋଡ ଅଛିଁ ଗାଁ ହୁ ଏଠି ଭଦ୍ରକ ଆଜ୍ଞା ଯାଜପୁର ଆମ ପାଖରେ ଯିବି ଆଉ
ଯାଜପୁରରୁ ଭଦ୍ରକଟା କେତେ କିଲୋମିଟର?
ଏଠୁ ହବ ଯେ ଚାଳିଶ ପଇଁଚାଳିଶ ଭିତରେ ହବ ଆଉ
ଆପଣ କେଉଁ କମ୍ପାନୀରେ ରହୁଛନ୍ତି?
ଆମ କମ୍ପାନୀ ଇଣ୍ଡିଆର କମ୍ପାନଣ୍ଡିଆ ପ୍ରାଇଭେଟ ଲିମିଟେଡ
ଅ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଆ ଆଉ ଯୋଉ ଅନଲାଇନ କାମ କରୁଛନ୍ତି ନା କଣ
ନାଇଁ ଅନ୍ ଲାଇନରେ କମ୍ପାନୀରେ ଜବ ମତଲବ ମାନେ ପିଲାଙ୍କୁ ଦେଖୁଛି ଆଉ ମାନେ କିଏ କାମ କରୁଚି ନା ମତଲବ ଲାଇ ଲାଇଟର
ହଁ ଆପଣ କଣ ସୁପରଭାଇଜର?
ନାଇଁ ନାଇଁ ସବୁ ଲାଇନ୍ ଲିଟର ବା ଲାଇନ୍ ଲିଟର ମାନେ ପିଲା ମାନେ କାମ କରୁଛନ୍ତି ନାଇଁ ଦେଖିବେ। ମୁଁ ଦେଖିବି ସେଟା ହଁ।
ଓହୋ ଆଉ କଣ?
ଆଉ କଣ ଖାଇ ପଖାଳ ଖାଇଥିଲି।
ଉଁ ହୁଁ ବଙ୍ଗଲୋର ଆଡେ ବର୍ଷା ହଉଛି ନା ନାଇଁ?
ବେଙ୍ଗାଲୋର କଥା କୁହନା ଯେତେବେଳେ ଯେତେବେଳେ ମନ ହଉଛି ସେତେବେଳେ ବର୍ଷା ହଉଛି ଠିକ୍ ଠିକଣା ନାହିଁ।
ନାଇଁ ମ ଆମର ଜଣେ ଭାଇ ଫୋନ୍ କରିଥିଲେ ଏବେ ଯେ କହୁଥିଲେ ବର୍ଷା ହଉଛି ବୋଲି।
ନାଇଁ ଏପଟେ ବର୍ଷା ହଉନି କି।
ଓହୋ ସେ ଡେଲିଭରି କାମ କରୁଛନ୍ତି ତ ସେଇଥିପାଇଁ।
ହୁଁ ହୁଁ।
ଆଉ ଗାଁ କୁ କେବେ ଆସିବେ?
ଗାଁ କୁ ଯିବି ଦୁର୍ଗା ପୂଜା କୁ।
ଆପଣ ଙ୍କ ଆଡେ ଦୁର୍ଗା ପୂଜା ଭଲ ହଉଛି ତମ ଆଡେ?
ହଁ ଭଦ୍ରକ ର ମୁଁ ଭଦ୍ରକ ରେ ଭଲ ହୁଏ।
ଭଦ୍ରକ ଠୁ ଯାଜପୁର କେ କେତେ କିଲୋମିଟର?
ସେଇଠୁ ହବ ପଇଁଚାଳିଶ ପଇଁଚାଳିଶ ପକାପଖି ହବ ପଇଁତିରିଶ ପଇଁଚାଳିଶ ପା
ଓହୋ ହୋ ଆଉ ଆ ଆପଣଙ୍କ ଭାଉଜ କୋଉ ଗାଁ ଝିଅ?
ସିଏ ଆମ ଗାଁ ଆମର ଯିଏ ଭାଇ ଭଲ ପାଇକି ବାହା ହେଇଥିଲେ ନା।
ଓହୋ ଲଭ୍ ମ୍ୟାରେଜ?
ଲଭ୍ ମ୍ୟାରେଜ୍ ହଁ। ଏ ଆ ପା ଖ ସେଇଠି ଅ ତିନି ଚାରି କିିଲୋମିଟର ହବ।
ଓହୋ।
ହୁଁ। ପାଖରେ ସେଇଥିପାଇଁ ଭଲ ପାଇକି ବାହା ହେଇଯାଇଥିଲେ ଆଉ।
ହୁଁ ହୁଁ ଆଉ ତମେ ଅଛ ଆଉ ବଉଣୀ ନାହାନ୍ତି?
ଭଉଣି ନାହାନ୍ତି।
ଉୁଁ ହୁଁ।
ଆମେ ଦି ଭାଇ ବାପା ବୋଉ ଆଉ ଭାଉଜ ପୁଅ। ଛୋଟ ଫ୍ୟାମିଲି ଆଉ।
ହଁ ହଁ ଭଲ ଭଲ ଛୋଟ ଫ୍ୟାମିଲି। ହ୍ୟାପି ଫ୍ୟାମିଲି।
ହଁ ଝଗଡ଼ା ଝାଣ୍ଟି ନାହିଁ କିଛି ନାଇଁ। ହଁ ବାପା ମା ଖାଇବାକୁ ଦେଲେ ଗଣ୍ଡେ ସଇଲା। ଆଁ ଆମ ଭାଇ ଭାଇ ଦି ଭାଇ ତ କମେଇଲୁ ଏଠି ଆଉ। ଆଉ କଣ ଦରକାର ଆଉ ଦି ତିନି ବର୍ଷ କାମ କରିସାରିଲା ପରେ ତାପରେ ପଳେଇବୁ ଆଉ ପଇସା ପତ୍ର ଟିକେ ହେଇଗଲେ ଆଉ।
ଆଚ୍ଛା ଗାଁ ରେ କଣ ଗାଁ ରେ କଣ ବିଜିନେସ୍?
ନାଁ ଜମି
ନାଇଁ ଗାଁ ରେ କଣ ଆସିଲେ ବିଜନେସ୍ କରିବେ କି?
ହଁ ବିଜନେସ୍ କରିବି ଗଲେ। ଭାବୁଥିଲି ଏଇ ଇ ଗାଁ ନାଇଁ ଫୋର୍ ହ୍ୱିଲର ନାଇ ତ କାର ଗୋଟେ ନେଇଥାନ୍ତୁ ଆଉ। କାର ଗୋଟେ କିଣିବା ଆଉ ହଁ ଆଜ୍ଞା।
କିଏ ଚଲେଇବ ତମେ?
ହଁ ମୁଁ ଚଲେଇବି ନହେଲେ ଭାଇ ଚଲେଇବ ଆରେ‌ ମୁଁ ହଁ ଭାଇ ଶିକିନି। ଭାଇ ଏଇଠି ବେଙ୍ଗଲୋର୍ ଶିଖିଲେ ନାଁ ହଁ ବେଙ୍ଗଲୋର୍ ଟଙ୍କା ଛ ଛଅ ହଜାର ଛଅ ହଜାର ଟଙ୍କାରେ ଲାଇ ଲାଇସେନ୍ସ ଫାଇସେନ୍ସ ସବୁ ଦେଇଦବ ଶିକେବ୍।
ହଁ ହଁ ହଁ ହଁ ଡ୍ରାଇଭିଂ ଲାଇସେନ୍ସ ଦେବେ।
ହଁ।
ସେ ପଇସା ଦେଇକି
ଆଉ ମୁଁ ହଁ। ହେ ଗାଡି ନାହିଁ କା ଗାଡି ମାଗିବୁ ତ କିଏ ଦବ ଗାଡି ଶିଖିବା ପାଇଁ ଉ ତା ପଏ ବୁଆଦେଇଥିଲେ ଆରାମରେ ଶିଖିଲା ଡ୍ରାଇଭର ଲାଇସେନ୍ସ ବି। ସେ ଗାଡି ଦବ ସବୁ ସେ କରିଦବ। ଆଁ ବୁକ୍ ହେଇଗଲା ତାହେଲେ। ନାଁ ମୁଁ ଶିଖିନି ମୁଁ ଶିଖିବି ଆଉ ହୁଁ ଏଇ ମାସ ଆର ମାସକୁ ଶିଖିବା ତିନି ମାସ ଯାଉ। ହଁ ସେମିତି ଆଉ।
କ୍ଲାସ୍ ରେ କେତେ ରୁହ ନମ୍ବର ରୋଲ ନମ୍ବର କେତେ ହୁଏ?
ଏଇ ଦୁଇ ତିନି ରୁହେ ଆଉ।
ମିଛ କହୁଚ।
ହଁ ସତରେ।
ନାଁ ନାଁ ପାଠ ପଢିବା ଲୋକଙ୍କ ଜଣା ପଡିଯିବ କଥା।
ନାଁ ରୁହେ ମାର୍କ ସେମିତି ଆଉ।
ରୋଷେଇ ତମେ ତ ରୋଷେଇ କରୁଚ ଆଉ କଣ ଖବର ସବୁ କୁହ।
ତମେ ଜାଣିପାରୁ ମିଛ କହୁଚି ବୋଲି।
କଣ କହିଲେ?
ତୁ ଜାଣିପାରୁଚୁ ମିଛ କହୁଚି ବୋଲି।
ହୁଁ ଆରେ ପାଠ ପଢି ପଢି ଆମେ ଆ କି ପମେ ଜାଣିପ କିଏ କିମି ପାଠ ପଢୁଛି ବୋଲି।
ହୁଁ ଆପଣଙ୍କ ବାହା ବାହାଘର ହେଇଯାଇଚି ନାଁ କି?
ହଁ ହଁ ହଁ।
ହୁଁ।
ଆମ ଘ ଆମେ ବାହାଘର ହେଇଛୁ ଯାଜପୁର୍।
ଯାସପୁର୍ ରେ।
ହୁଁ ହୁଁ ଯାଜପୁର ରୋଡ଼। ଯୋଉ ବିଞ୍ଝାରପୁରୁ ବିଞ୍ଝାରପୁରୀ ସେଇଠି ସେଇଠି। ସେଇଠି ସେଇ।
ଫିଦା ସେଇ ଠି ମୁଁ ବି ଆକୁ ଯାଇଥିଲି। ଥରେ ଦି ସେଇଠି ଥରେ ଯାଇଥିଲି ମୁଁ।
ଆଁ
ହୁଁ। ଯାଇଥିଲୁ ସାଙ୍ଗଟେ ସାଙ୍ଗରେ ତାର ଗୋ ବାହାଘର ଦିପୁର ହେଲା ନାଁ।
ହୁଁ ହୁଁ ହୁଁ।
ହୁଁ ଯାଇ ତେବେଳେ ବୁଲିକି ଆସିଥିଲୁ ବାହାଘର ଯାଇଥିଲୁ ଆଉ ଯାଇନି ଦି ପରି ବହୁ ଦି ବର୍ଷ ତଳେ ତଳର କଥା।
ହୁଁ ହୁଁ ହୁଁ ହଁ ଆମ ଘର ଇଞଜାରପୁର ସ ଯୋଉଜ ହ ହଜବ୍ୟାଣ୍ଡ ରହୁଚନ୍ତି ପାଣି କୋଇଲିରେ।
ଓହୋ।
ଏଯୋଉ ମାରୁତି ସୁଜିକି ଯୋଉ ନାହିଁ କମ୍ପାନୀ
ହଁ।
ଯୋଉ କାର୍ ଫାର୍ ସବୁ ହେରା କହୁଚି।
ହଁ।
ମାରୁତି ସୁଜିିକି।
ଆଜ୍ଞା।
ସେଏ ସେ